ହ୍ୟାଲୋ। ହାଲୋ।
କଣ ହ୍ୟାଲୋ କଣ ଗୋଟେ ସାଉଣ୍ଡ ଶୁବୁଛି।
ଶବରି ଏଇଟା ଆଉ ଗୋଟେ କିଏ କଲ୍ କରୁ
ଆଛା। ଆଉ କଣ କରୁଥିଲି କଣ କରୁଥିଲ?
ଏବେ ବସିଛି ଆପଣ କଣ କରୁଛନ୍ତି?
ମୁଁ ବି ଆଜିକାଲି ଟିକେ ଅ ତାମାନେ ଟିକେ ବାହାରେ ଟିକେ ପବନ ହଉଛି ନା ଥଣ୍ଡା ପବନ ହଉ ଚାଲୁଛି ତ ବାହାରେ ଏବେ ଭଲ ଲାଗୁଛି। ହଁ ହଁ ନହେଲେ ଯୋଉ ନହେଲେ ଯୋଉ ତାମାନେ ଏଇ ଯୋଉ ଦୁଇ ଚାର ମାସ ଯୋଉ ଗରମ ହେଲା ପ୍ରବଳ ଆଉ ରହି ହଉନଥିଲା। ଖାଲି ରୁମ ରୁମରୁ ରୋଷେଇ ଘର ରୋଷେଇ ଘର ରୁ ରୁମ କୁ ହଁ ଓଃ ଏଥର ତ ପ୍ରବଳ ଗରମ ତା ମାନେ ହେଇଥିଲା ପୁଣି ମୁଁ
ଯୋଗୁ ଟିକେ ଅଧିକ ଖରା ହଉଥିଲା ଆଉ
ପୁଣି ମୁଁ ନିଉଜ ଦେଖୁଥିଲି କି ଆଉ ଦୁଇ ଚାରି ବର୍ଷରେ ତାମାନେେ ଥଣ୍ଡା ଆଉ ବର୍ଷାକୁୁ ଛାଡିକି ସେ ମା ମାସରେ ବି ତା ମାନେ ଗରମ ହେବ। ଭାବନ୍ତୁ କେତେ ପରିମାଣରେ ତାମାନେ ଗରମ ବଢି ଯାଉଛି ହଁ।
ଗଛ ଫଛ ସବୁ କାଟି କୁଟି ପକେଇଲେଣି ନା?
ହଁ ସେଥିପାଇଁ
ତାପମାତ୍ରା ଟିକେ ବଢି ଯାଉଛି
ତଥାପି ଲୋକ ବୁଝୁନାହାନ୍ତି ସେଇ କାଟିବା ପାଇଁ ହିଁ ସେମାନେ ଚାଲିଛନ୍ତି।
ଆମ ଆଗରୁ ନା ଏଇଠିରେ ରୋଡ ରୋଡର ଦୁଇ ସାଇଡ ରେ ପୁରା ବଡ ବଡ ଗଛ ଲାଗିଥିଲା। ତ ସେଇଟାମାନେ ତାମାନେ ଗୋଟେ କେତେ ବଢିଆ ତା ମାନେ ଭଲ ଦିଶୁ ଦେଖାଯାଉଥିଲା। କିନ୍ତୁ ଏବେ ସେ ଗଛ ତାମାନ ଦୁନିଆ ର ଜାଗାରେ ଖାଲି ଦୋକାନ ବଜାର ମାନେ ଖାଲି ଅଛି ଆଉ ଯଦି ଆପଣ ଯିବେ ବି ତାମାନେ ଖାଲି ଖରା ଛାଇଁ ଆଉ ଗୋଟେ ବି ଛାଇଁ ନାଇଁ? ତ ଖରା ଖରା ରେ ଯିବେ ଖରାରେ ଆସିବେ।
ସବୁ ଗଛ ପଛ କାଟି ପକେଇଲେଣି ରୋଡ ବଢେଇବେ ରୋଡ ବଢେଇବେ କହିକେଇ ଖାଲି ଗଛ କାଟୁଛନ୍ତି ଆଉ ବିଲ୍ଡିଂ ଫିଲ୍ଡିଙ୍ଗ ବି ଲୋକମାନେ ସବୁ ଘର ଫର କରିବାରେ ଲାଗିଛନ୍ତି ଯେ
ହୁଁ।
ଆହୁରି ଅଧିକ ଗଛ ଫଛ କାଟି ପକେଇଲେଣି
ହୁଁ ସେଥିପାଇଁ ତ ଆମମାନଙ୍କ ପାଇଁ ଏମାନଙ୍କ ପାଇଁ ହିଁ ଆମେ ତମେ ଏଇଟା କଷ୍ଟ ଭୋଗୁଥିବା।
ସେଇଆ ସେମାନେ ବୁଝୁ ବିି ନାହାନ୍ତି କି ନାଇଁ ଏତେ ଗରମ ହବ କି କଣ?
ହୁଁ। ଆଉ ଆଜିକାଲି କଣ ପଶୁ ପକ୍ଷୀ ମାନେ ବି ସେମିତି ଦେଖିବାକୁ ମିଲୁନାହାଁନ୍ତି ନା ଯେମିତି ଘର ଚ ଟିଆ ଆଉ ବୋଧେ ସେଟା ଆଉ ଲୋପ ପାଇଗଲାଣି ସେଟା ଆଗରୁ ଆମେ ଯେତେବେଳେ ଛୁଆ ଯେତେବେଳେ ଥିଲୁ ନା ମାମୁଁ ଘରେ ଯାଉଥିଲୁ ସେ ମାମୁଁ ଘରେ ଘରଚଟିଆ ଦେଖା ଯାଉଥିଲେ ପୁରା ଘରେ ଯେତେବେଳେ ଛୋଟ ଥିଲୁ ସେଇ କଥାଟାମାନେ ମନେ ପଡେ କି ଘର ଚଟିଆ ତ ମାନେ ଗୋଟେ ଥାଏ ଯାହାକି ଆମେ ଏବେ ତାମାନେ ଆଉ ଦେଖିବାକୁ ପାଉନୁ ତାପରେ ଆମର ନେଷ୍ଟ ତା ପରେ ଜେନେରେସନ ଆସିବ ସେମାନେ ଆଉ ଆମେ ଯୋଉ ଏବେ ପକ୍ଷୀ ଦେଖୁଛୁ ନା?
ସେମାନେ ପାଇବେନି। ସେମାନେ ଯାଇକି ଜୁଉ ରେ ତାକୁ ଦେଖିକି ଆସିବେ।
ଆଉ ଆଜି କାଲି କଣ ଡାଇନୋସର ବି ଅଛି ବର୍ତ୍ତମାନ ପରି?
ସେୟା ସେୟା ତ କେବେ ଠୁ ଲୋପ ପାଇଗଲାଣି।
ନାଁ ନାଁ ମୁଁ ଜଣଙ୍କ ସାଙ୍ଗେ ଏମତି କଥା ଲାଗୁଥିଲି ସେ କହିଲେ କି ଡାଇନେସର କଣ ନେପାଳ କି କଣ କେଉଁ ଜାଗାରେ ଗୋଟେ ସେମାନେ ପୂରାପାଣି ଭିତରେ ଅଛନ୍ତି। କୁ ନେଟ ରେ ପଢିଥିଲେ କି କଣ ଯେ ମୁଁ ଦେଖିକି ତା ମାନେ ଆ ଶୁଣିକି ପୁରା ସକ୍ ହେଇଗଲି। କି ଡ଼ାଇନେସର ବି ମାନେ ବର୍ତ୍ତମାନ ଅଛନ୍ତି କିନ୍ତୁ ହଁ ମୁଁ ବି ସେ ମୁଁ ବି କାଲି କ ଲାଗିଥିଲି ସେ ବିଷୟରେ କହି ଦେଇଥିଲି ତାମାନେ ମୁଁ ନେଟରେ ତା ସର୍ଚ୍ଚ କରିକି ଦେଖିଥିଲି ଯେ ହଁ ତ ଆମର ଡାଇନେସର ବର୍ତ୍ତମାନ ସେ ନେପାଳ ର କୋଉ ଜାଗାରେ ଗୋଟେ ସେମାନେ ପାଣି ଭିତରେ ସେମାନେ ଅଛନ୍ତି। କିନ୍ତୁ ଦେଖିବାକୁ ଗଲେ ଆ ଆଗରେ କଣ ଡାଇନେସର ଟା ଆକାଶରେ ଉଡୁଥିଲି ତାପରେ ଆମର ଯୋଉ ମାଟିରେ ରହୁଥିଲେ ନା।
ଏବେ କିନ୍ତୁ ସେମାନେ ଲୋପ ପାଇଗଲେଣି ଆଉ ଯେତିକି ବି ଅଛନ୍ତି ତାକୁ ଶୁଣିବାକୁ ପାଉଛି ଯେ ପାଣି ଭିତରେ,
ହଁ ତ ମୁଁ ଭାବିଲି ତା ମାନେ ସେଇ ଜୀବ ମାନେ ଯେମିତି ଆମେ ଆମର କେତେ କେତେ ବର୍ଷ ସେମାନେ ଦେଖିଥିବେ କିନ୍ତୁ, ଆମେ ଆଉ ଦେଖିକୁ ପାଉନୁ ନା। ତାପରେ ଆମେ ଯାହା ଦେଖୁଛୁ ସେଟା ପୁଣି ନେକ୍ସଟ୍ ଯୋଉ ଆସିବେ ସେମାନେ ବି ଆଉ ଦେଖିବାକୁ ମିଳିବେନି ହଁ। ଆଉ ଆଜିିକାଲି କଣ, ସବୁ ହାତୀ ଆଉ ମେଣ୍ଢା ବି ଦେଖନ୍ତୁ ନା ହଁ ଦେଖିବ ମେଣ୍ଢା ବି ଆଉ ଦେଖିବାକୁ ତା ମାନେ ମିଳି ମିଳିବେନି।
ହେତେ ମିଳିବେନି ଆଉ ଏବେ ତ ଶୁଣି ଥିବେ ଆରବଳି ବି ଆରବଳି ପର୍ବତ ଶ୍ରେଣି କାଟିବାର। ଚାଲିଥିଲା ତାକୁ ଆଜ୍ଞା। ତାର ସେ ଯୋଉ ଦେଢଶହ ରୁ ଦୁଇଶହ ମିଟର ଭିତରେ ଯୋଉ ଯେଉତିକ ଅଛି ତାକୁ ଜଙ୍ଗଲ ଅଞ୍ଚଳ, ତାକୁ କାଟିଦେବେ ତାକୁ ସମତଳ ଭୂମି କରିଦେବେ ବୋଲି ଚାଲିଥିଲା ଆଣ୍ଡାମାନ ନିକୋବର ରେ ବି ଚାଲିଥିଲା ନା କଣ କିଛି ଗୋଟେ ଜଙ୍ଗଲ ଗୁଡା କାଟି ଦେଇେଇକି ତାକୁ କଣ ଗୋଟେ ପ୍ଲାଣ୍ଟ ଫାଲଣ୍ଟ କଣ ଗୋଟେ ଇଏ କରିଥାନ୍ତେ।
ସରକାର ଏ ସବୁ ଦେଖିକି ପୁଣି ଡିସାଇଡ୍ ସେ କାହିଁଁ କରୁଛି ଜାଣିଛି ସେ ତାମାନେ ଏମିତି ଗଛ କାଟିଲେ ତାମାନେ ଏମିତି ହୁଏ ବୋଲି। ତଥାପି ସେ ତମେ ଏଇଟା ତାର ପ୍ରଫିଟ୍ ପାଇଁ ସେ କରୁଛୁ ଆଉ ହଁ। ତ ନିଜର ପ୍ରଫିଟ୍ ପାଇଁ ସବୁ ସେ ସରକାରଟା କରୁଛି ଆଉ। ସେଥିରେ ଆମେ ମାନେ ସବୁ ଏଇଟା ଭୋଗିବା ନା।
ସେଇୟା।
ତାପରେ ଆମର ଯୋଉ ନେକ୍ସଟ୍ ଆସିବ ସେମାନେ ଆଉ ଭୋଗିବେ।
ସେମାନେ ବହୁତ ଅଧିକ ଭୋଗିବେ, ଆମ ବେଳକୁ ତ ଆମେ ଦେଖୁଛେ ଜଙ୍ଗଲ କଣ ଅଛି, ଆଉ ଏଇଟା କଣ ସେଇଟା କଣ ଆମେ ଜାଣୁଛେ ସେମାନେ ସେତିକି ବି ନଥିବ।
ହଁ ସେମାନେ କହିବେ, ତାଙ୍କୁ ଗୋଟେ ଏଇ ସବୁ ତ ଗୋଟେ ଷ୍ଟୋରି, ତା ମାନେ ଭଳିଆ ଲାଗିବ ଆଉ। ହଁ। ଆଉ ବର୍ତ୍ତମାନ ତ ଯୋଉ କଣ କି ହାତୀର ଦାନ୍ତ ତାପରେ ତାର
ବାଘ ନିସୟିକା ସବୁ ଆମକୁ ଶୁଣିଲେ ଯେମତି ଲାଗୁଛି ଗୋଟେ ଅଲଗା ଜିନିଷ ସେମାନେ ଏମିତି ସେତେବେଳେ କିନ୍ତୁ ଆମ ଜେଜେ ବାପା ଜେଜେ ମାଙ୍କ ଟାଇମ୍ ରେ ସେଗୁଡା ସବୁ ସେମାନେ ନର୍ମାଲ ଥିଲା ସେମାନଙ୍କ ପାଇଁ ଏଗୁଡା ସବୁ।
ହଁ ସେଟା ସେମାନେ ଶିକାର ନିଜେ କରିକି ତାମାନେ ଆଣୁଥିଲେ, କିନ୍ତୁ ଆମ ଆମେ କଣ? ଆମେ ବର୍ତ୍ତମାନ ତମେ, ସେଟା ଆମକୁ ତାମାନେ ତା ତା ମାନେ ଷ୍ଟୋରି ଭଲିଆ ଲାଗୁଛି କି ହଁ ସେ ସିନ୍ ତା ମାନେ ଅଛି। ଅଛି ଆଉ ଦେଖିବାକୁ ବି ପାଉନୁ ନା ସେଟା।
ସେଇୟା।
ହଁ ସ ସମ୍ବରର ସିଂହ ବି ତା ମାନେ। ସେଟା ତା ମାନେ ଘର ସଜାଇବାରେ ବି ତାମାନେ।
ୟୁଜ କରନ୍ତୀ ଏବେ ତ ସେଗୁରା ସବୁ ବେଆଇନ୍ ହେଇଗଲାଣି।
ହୁଁ କିନ୍ତୁ ସେ ଯୋଉ ପୁରୁଣା କାଲରେ ସେଇଟା ତମେ ନିଜେ ତା ମାନେ ସେମାନେ ଆଣିକି। ଆଣିକି ତାମାନେ ମ୍ ମ୍ ନିଜେ ଶିକାର କରିକି ଆଣିକି ରଖୁଥିଲେ।
ହଁ।
ସେ ବାଘର ତା ମାନେ ତାର ଯୋଉ ଚର୍ମ।
ତା ନିଶ ତା ଯୋଉ ନଖ ଏକଇା ସବୁ ରଖୁଥିଲେ।
ହଁ ହଁ ନଖତ ରଖୁଥିଲେ ନଖତ ସେ ନିଜେ ତାମାନେ ଅଳଙ୍କାରରେ ତାମାନେ ସେଇଟା ହଁ ଏଇଟା କରୁଥିଲେ ପିନ୍ଧୁଥିଲେ ତାମାନେ ଅଳଙ୍କାର କରିକି ହଁ।
ଏବେ ସବୁ ଧୀରେ ଧୀରେ ସମସ୍ତେ ଲୋପ୍ ପାଇ ଗଲେଣି ଆଉ। ଲୋକଙ୍କର ଲୋଭ ବଢୁଛି ଦିନକୁ ଦିନ।
ହୁଁ ସେଥିପାଇଁ ଆମର ଏଇ ମାନେ ଏଇଟା ଏବେ ନଷ୍ଟ ହଉଛି କିନ୍ତୁ ବର୍ତ ବର୍ତମାନ ଯଉ ସ୍କୁଲ ମାନଙ୍କୁ ତାମାନେ ଏଇଟା ଯୋଉ ବୃକ୍ଷରୋପଣ କାର୍ଯ୍ୟକ୍ରମ କରୁଛନ୍ତି। କିନ୍ତୁ ସେଠିକାର କଣ କଣ ଏବେ ଯଦି କରିବେ ତ ପୁଣି କେତେ
ଗୋଟେ ଗଛ ବଢିଲା ବେଳକୁ ଦଶ ଦଶ ବର୍ଷ ଲାଗି ଯାଇଥିବ। ଏବେ ର ଜେନେରେଶନ କଣ ହବ।
ହୁଁ ତଥାପି ତ ଲୋ ସରକାର ବୁଝୁନାହାନ୍ତି କିନ୍ତୁ ମୋଦି ଯୋଉ ଅଛି
ହୁଁ।
ତା ମାନେ ସବୁ ସ୍କୁଲ ମାନଙ୍କୁ ଯୋଉ କାର୍ଯ୍ୟକ୍ରମ କରାଇନା ସବୁ ସ୍କୁଲାରେ ଗୋଟେ ଗୋଟେ ବୃକ୍ଷ ରୋପଣ।
ହଁ ଏକ ମା କେ ଲିଏ ଏକ ପେଡ଼ ମା କେ ଲିଏ ମା କେ ନାମ ଏକ ପେଡ଼।
ହଁ ମା ହଁ ସେଟା ବି ତାମାନେେ ଭଲ କରୁଛି ବାକି ତଥାପି ତ ଏଇ ଯୋଉ ଇଞ ଇଞ୍ଜିନିୟର ମାନେ ଅଛନ୍ତି ଗଛ କାଟିକି ତାମାନେ ଏବେ ଦେଖନ୍ତୁ ନା ଏବେ ଦେଖିବ ସବୁଆଡେ ତମର ମଲ ହେଇଗଲାଣି। ଦୁଇ ଚାରିଟା ମଲ ପୁରା ପାଖ ପାାଖରେ ହଉଛି।
ଏବେ ଆଗରୁ ଯେତିକି ଥିଲା ଚାଳ ଘର ସବୁ ଥିଲା ମାଟି ଘର ଥିଲା। ଏବେ ସେଗୁଡା ନାହିଁ ସମସ୍ତ
ଏବେ ସବୁ ପ ପକ୍କା ହେଇଯାଇଛି ଆଉ ବଡ ବଡ ବିଲ୍ଡିଂ।
ରେଡି ଘର।
ହଁ ଆମ ଏପଟେ ନା ରିସେଣ୍ଟଲି ଏବେ ୱା ଏ ହଁ। ଆମ ଏପଟେ ରିସେଣ୍ଟଲି ହେବ ଏକ ମାସରେ ଭିତରେ ତିନି ତିନିଟି ମଲ୍ ଖୋଲିଛି। ଛି ବିଶ୍ଵାସ କରିବେନି ଆପଣ। ତିନି ତିନିଟି ମଲ୍ ଖୋଲିଛି ଆଉ ଏବେ ତ ପ୍ରବଳ ଭିଡ। ଆଉ ବେଶୀ ମୀନା ବଜାର ବି ଆସିଛି ନା। ତ ସେଠାରେ ମୀନା ବଜାର ପାଖ ପାଖରେ ଏକା ମଲ ଖୋଲିଛି ତ ଆଉ ରାସ୍ତା ପୁରା ଅଧା ଘଣ୍ଟା ତ ହ ପୁରା ରାସ୍ତା ପୁରା ଜାମ୍ ଏତେ ଭିଡ ହଁ। ଏମିତି ମଲ ଫଲ ସବୁ ବନେଇ ଦଉଛନ୍ତି ତିଆରି କରି ଦଉଛି। ସେଥିପାଇଁ ଆଉ ହବନି ଆଉ। ଆଉ ସଖାଲେ କଣ ଜଳଖିଆ କଣ ଖାଇଥିଲି ସକାଳେ।
ଚୂଡ଼ାକୁ କଦଳୀ।
ହଁ ଚୁଡା କଦଳୀ ତ ସବୁଥିରୁ ଭଲ ତା ମାନେ ସ୍ଵାସ୍ଥ୍ୟକର ଖାଦ୍ୟ। ଯିଏ ଖାଉଚି ସେଇଟା ବହୁତ ଭଲ।
ସେ ଯୋଉ ଯୋ ଧାନ ନୁହେଁ ନା
ହଁ ହଁ ହଁ
ତ ଆମର ଘରେ ହିଁ ଚୁଡା ତିଆରି ହୁଏ ଚୁଡା ତିଆରି କରିବା ପାଇଁ ମାନେ ଧାନକୁ ଭି ଭିଜେଇକି ତାକୁ ମେସିନକୁ ପଠା ହୁଏ। ହଁ ତ ତିଆରି ପାଇଁ ପଠା ହୁଏ। ସେଟାକୁ ଭିଜା ହୁଏ ଧାନ କୁ ତାପରେ ତାକୁ କୁ ପଠା ହୁଏ ମାନେ କଳ ଅଛି ଏଠି ତା ପାଖକୁ ପଠ ପଠାହବ ସେ କରିକି ଦିଅନ୍ତି ଇଏ
ସେ ଚୁଡା ତା ମାନେ ହେଇଯାଏ। ଓହୋ ଧାନ ତ ସବୁ ଛୋଟ ଛୋଟ ଥାଏ ନା ସେଇଟା ପୁଣି ଚୁଡା
ସେଇଟା ଭିଜେଇଲା କଣ ସେ ହେଇଯାଏ।
ଓହୋ ଆପଣ ଖାଲି ଭିଜେଇ ଦିଅନ୍ତି ତାପରେ ତା କଳରେ ଦେଲେ ସେମାନେ ନି ତମେ ନିଜେ ଚୁଡା କରିକି ଦିଅନ୍ତି, ହଁ ବହୁତ ବଢିଆ ସେଇଟା।
ତ ଘରେ ଯେହେତୁ ତିଆରି ହଉଚି ଆଉ ଘରେ ହିଁ ଖାଇବାକୁ କହିବେ ଆଉ
ହୁଁ- ହୁଁ ଚୁଡ଼ା ଉପମା ବି କରୁଥିବେ ପୁହା
ହଁ, ହୁଁ।
ଆଉ ଚୁଡାର ନା ସେ ଯୋଉ ଚୁଡା ଆଉ ଆଳୁ ଦେଇକି ବରା ବି କରନ୍ତି। ଏମିତି ଗୋଲ ଗୋଲ ବରାଏ ମୁଁ ଥରେ ଗୋଟେ ତମେ ଦେଇ ଦେଖିଥିଲି ୟୁଟ୍ୟୁବରେ ଚୁଡାର
ନା ମୁଁ ସେଗୁରା କେବେ ଖାଇନି। ମୁଁ ଆଜି ଶୁଣିଲି ଆଉ କେବେ ଟ୍ରାଏ କରିବି ଆଉ
ହଁ ଆଉ ଏଇଟା, ଏଇଟା, ଏଇଟା ବି ଖାଇବେ। ଖାଇବା ବହୁତ ଟେଷ୍ଟ ଲାଗିବ କଣ କହିଲେ ସେ ଯୋଉ ଚୁଡା ଦହି। ଆମେ କଣ ଚୁଡାରେ ଚୁଡା ଗୋର ହଁ ଚୁଡା ଗୋରସ ଚିନି ଦଉନା ଚୁଡା ଦହି ଆଉ
ଆଉ ସେ ଯୋଉ ଲଡୁ ଆସେ ଲଡୁ ସେଗୁରା ବି ପକେଇକି ଖାଉ। ଆଉ ଗୁଡ ଚୁଡାକୁ ହଁ ହଁ। ଚୁଡା ଭଜା ବି ଖିଆ ହୁଏ ଚୁଡାକୁ ଗୁଡ ସାଥିରେ ବି ଖାଉ।
ହଁ ଚୁଡା ଗୁଡ ବି ଭ ଭଲ ଏ ଚିନି ଅପେକ୍ଷା ନା ଗୁଡ ଖାଇବା କଥା।
ହୁଁ
ଆମ ଏଠି ବି ତାମାନେ ମୋ ଶାଶୁ ଘରେ ବି ଚୁଡାରେ ଚିନି କେବେ ବି ଦିଅନ୍ତିନି। ଚୁଡା ଗୋରସ ତାମାନେ ଚିନି ବି ଖାଆନ୍ତିନି ଚୁଡା ଆଉ ଗୁଡ ଖାଆନ୍ତି। ବି ଏଠିଖାଏ ମୁଁ।
ହୁଁ, ଆମର ବି ଏଠି ଗାଈ ଅଛି।
ହୁଁ, ହୁଁ ନିଜେ ନିଜ ଗାଈ ଅଛି କେତେଟା?
ହଁ, ହଁ ଗୋଟେ ଅଛି ଏରା ଘରେ ଖାଲି ରଖିଛୁ କ୍ଷୀର ପାଇଁ ଆଉ
କ୍ଷୀର ହଁ, ହଁ, ହଁ। ସେଇଟା ଭଲ ଆଉ ଯୋଉ ଆମେ ମାର୍କେଟରୁ ଯୋଉ ଆମେ କଣ ମାର ଏଟୁ ସବୁ ଯୋଉ ପାଉଡର ସବୁ ପିଉଚୁ ନା କ୍ଷୀର ତ ଏଇଟା ସେ ଭଲ।
ହଁ ଏମିତି ରଖିଲେ କଣ ଘରେ ଖାଇବାଟା ହେଇଯାଉଚି ଦହି ଯେତେବେଳେ ଦରକାର ସେଇଟା ବି ସେ ହେଇଯାଉଚି। ଚି, ଆଉ ରହିକି ତାକୁ ଘି ଘିଅ ବି ହଉଚି। ହଁ
ଏଠି ବି ନା ଏଠି ବି ତା ମାନେ ଅ ସେ ଗୋରସ ତା ମାନେ ଆଣିଦିଏ ପୁରା ଗାଈ ଗୋରୁସ, ଗାଈ ଗୋରସ। ତାକୁ ଯିପସ୍ ସ୍ତରରେ ଯୋଉ ସର ଅଛି
ହଁ ସେଇଟାକୁ ହିଁ ରଖିଦିଅ? ସେଇଟାକୁ ରଖିକି ଦଶ ପନ୍ଦର ଦିନରେ ଘିଅ କରାହୁଏ, ଯୋଉ ଲହୁଣୀ ବାହାର କରିକି ଘିଅ କରା ହୁଏ।
ହଁ ମୁଁ ଏଠି ବି କରିଚି, ଘିଅ ଟା ବହୁତ ବାସ୍ନା ବହୁତ।
ହଁ ଆମର ଆମର ସଦାବେଳେ କରା ହୁଏ ସେଇଟା।
ହୁଁ ସେଇଟା ଆପଣ ପୂଜାରେ ବି ତା ମାନେ ଅ ବ୍ୟବହାର କରିପାରିବେ, ହଁ ବହୁତ ଭଲ ଲାଗେ, ସେ ବହୁତ ବଢିଆ ବାସ୍ନା ହୁଏ, ତାପରେ ଆମେ ନା ଭାତ ତାପରେ ଯୋଉ ଖିଚିଡି କରାହେବ ସେଥି ବିି ଘିଅଟା ମାନେ ଅ ଖାଉ, ସବୁ ବହୁତ ବଢିଆ ଲାଗେ ସେଟା।
ଅକେଜନ ଟାଇମ୍ ରେ ଯେତେବେଳେ, ପର୍ବପର୍ବାଣୀ ଥାଏ ଯେତେବେଳେ ଖିଆ ହବନି ପିଆଜ ରସୁଣ, ସେତେବେଳେ ବି ୟୁଜ୍ ହୁଏ ତରକାରୀ ଫରକାରୀ ରେ
ହଁ ସେଇଟା ବହୁତ ବଢିଆ ଲାଗେ, ଘିଅର ତାମାନେ ବାସ୍ନା ନା ନା ବାସ୍ନାରେ ଆପଣ ଖାଇଦେବେ।
ହୁଁ ଥଣ୍ଡା ହେଇଥିଲା ଟାଇମ ରେ ବି ମୁ ଆଁ ଦିଅନ୍ତି ବୋଉ ଖାଇବାକୁ ଘିଅ, ମହୁ, ଅଦା ତୁଳସୀ ପତ୍ର ହେରିକା, ସବୁ ମିଶେଇକି ସେଗୁଡ଼ାକ ଦିଅନ୍ତି ଆଉ
ଛୋଟ ଥିଲା ବେଲେ ଛୋଟ ଥିଲା ବେଲେ ସେ ଯୋଉ ମହୁ, ଅଦା ହେଟା ସବୁ ଦିଅନ୍ତି ନା, ଭଲ ଲାଗେ ସେଟା।
ହଁ
ହଉ ଠିକ ଅଛି।